ହ୍ୟାଲୋ
ହଁ କଣ କରୁଛ?
ବସିଛି ତୁ କଣ କରୁଛୁ?
ଶୋଇଛି ବଡ ବଡ ଟିକେ ହଉଛି ଆଉ କମ୍ପ୍ୟୁଟର କ୍ଲାସ ଯାଇଥିଲୁ।
ହଁ କମ୍ପୁଟର ଯାଇଥିଲି ଆସିକି ଆସିକି ଖାଇକି ଏ ବସଛି ଆଉ
ଆଉ କେ କେ
କେ କେେ ସେ ଯାଇଛନ୍ତି ବାହାରେ କଆଡେ ବୁଲଛନ୍ତି ଘରକୁ ବୋଧେ ଆସିଲେଣିି
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲୁ?
ଆ ଧୂପ ଟାଇମ ରେ ଖାଇଥିଲି ବିସ୍କୁଟ ଆଉ ମିକ୍ଚର।
ଆ ତୋ ମମି କଣ କରୁଚନ୍ତି?
ମମି ଏବେ ରୋଷେଇ କରୁଚନ୍ତି, ଆଉ ମାମା ସେଇଠି ବସିଚନ୍ତି। ଟେରି ଅପା ଅଟା ଦଳୁଛି।
ଆଉ ତୋ ଶଶୁର?
ହାଁ!
ଗଁ-ଅଁ, ଶଶୁର କଣ କରୁଚନି?
ସେ ଶୋଇଚନ୍ତି।
ଆଁ ତ ଜେଜେ ଶ୍ୱଶୁର!
ସିଏ କିଏ? ସିଏ ତାଙ୍କର ବାହାରେ ବସିଚନ୍ତି।
ଆ, ମାଆ-ଆ?
ସିଏ ତାଙ୍କର ସେମିତି ପଦାରେ ବସଚନ୍ତି।
ଆଉଁ।
ଆଉ ଚୁବୁଲି କଣ କରୁଚି?
ଏଇ ଚୁବଲିୁଲ ବସିକି-ଇ ମାଆ, ଜେଜୁକୁ ଗପ ଶୁଣଉଛି। ତାଙ୍କ ପାଖରେ ବସିକି। ଟିଉସନ ଯାଉଥୁଲା ହେଲା।
ହୁଁ।
ଆଉ, ଆଉ ଟ୍ୟୁସନ୍ ଗଲାନି? ଯଉଁ ଗଲା ଉଁ ତୁଫାନ୍ ପାଖକୁ ସଖାଳୁ ଗଲା। କହିଲା ମତ୍ ମତେ ଏତେ ପାଠ ଦଉଛି ଯେ, ତିନିଚାରି ଫଦନେକା ମୁଁ ଲେଖିପାରୁନେଇଁ। ଆଉଁ ସାଇବାବା ଖୁରୁ ଟ୍ୟୁସନ ଆ, ମୁଁ ଯିମିିନି ସାଇବା ପାଖୁ। ତା'ପରେ-ଏଁ, ମୁଁ କହିନି ହଁ, ତୁ ଯା ଏଇନା ପଞ୍ଚମଟା ତୋର ବୋର୍ଡ ପରୀକ୍ଷା। ତୁ ଯାଁ କହିଲା, ନାଁ ମୁଁ ଯିବିନି? ଆ ଯାଉନି। ଆ, ତା'ପରେ ହାଲୋଁ!
ହୁଁ।
ତା'ପରେ ହେଇଁ, ଇଁ ବସିକି ବେଣୁସୁ ପଢି ଦଉ ଆଉଁ, ଯାହା ପାଠ ଦଉଛନ୍ତି କରିଦଉଛି। ଏଇ ବସିକି ଗପ ମାରୁଛି ଆଉଁ। କାଲି ଶୁଣିବୁ କଣ କରିଚି? କାଲି ଶୁଣିବୁ କଣ କରିଚି?
ଉଁ।
କାଲି କଣ କରୁଚି ନା! ସକାଳୁ ମୁଁ ମାଛ ବାତିନି। ହେଲା, କହିଲା ମୁଁ ଆଉ ଖାଇବିନି? ତା'ପରେ ଏ ଯୋଉ ସନ୍ଧ୍ୟା ଅଳକୁ କଣ କଲା? ସନ୍ଧ୍ୟା ଅଳକୁଁ ହେଠୁଁ ନା ହଁ, ସକାଳୁ ଆଉ ଖାଇବିିନି ଆଳୁ ଫାଟୁ ମୁଁ ତା ନା ଗି କଣ କଲି? ଆଳୁ ଟିକେ ଭାଜିଲି, ତାର ଖାଇଲା। ଯୋଉ ଚିକେନ୍ ଥିଲା ଚିକେନ୍ କୁ ଗରମ କରିଦେଲି, ତାକୁ ଦେଲି ସେ ସେ ଆଉ ଖାଇଲା, ଗଲା। ତା'ପରେ ଖେଲଛୁଟି ରେ ଆସିଲା। ତାକୁ ସ୍କୁଲରେ ଅଣ୍ଡା ଦିଆହେଇଥିଲା, ଆଉ ତାର ଭାତ ଖାଇଲାନି। ହେଲା। ଯଦି ନ ଭାତ ଖାଇଲା! ମୁଁ କହିଲି ଆଉ ଝିଅ ବିସ୍କୁଟ ଦିଖଣ୍ଡ, ଖାଇଦେ। କହିଲା-ଆଁ, ନା ମୁଁ ଖାଇବିନି। ମୁଁ କହିଲି ବିସ୍କୁଟ୍ କ୍ଷୀର ଖାଇଦେ ଆଉଁ। କହିଲା ନାଁ ମୁଁ ଖାଇବିନି। ମୁଁ କହିନି ଚିକେନ୍ ଅଛି ନହେଲେ ଖା। ନାଁ ମୁଁ ଖାଇବିନିଁ। ନା ମାଛ ଖା, ନା ମୁଁ ଖାଇବିନି। ଅଣ୍ଡା ଖା ନା ମୁଁ ଖାଇବିନି ଏମିତି ତାର ସବୁ ମନାକଲା ହେଲା।
ହୁଁ।
ଏଠୁ କିଛି ଆଉ ଖାଇଲାନି ରାଗିଲା। ମୁଁ ଏଠୁ ପଇସା ତାକୁ ଦଶ ଟଙ୍କା ଦେନି। ତାର ଯାଇକି କଣ କୁଡ଼ କୁଡି ଦିଟା ଆଣିକି ତାକୁ ସେଇବାକୁ ଖାଇଦେଲା। ଗଲା ରାତି କିି ଅଶିନି ଡାକିଲା ବାପାକୁ ତାର ଗଲା ବାପା ତାର ପଳେଇଲା ଅସିନ ସାଙ୍ଗରେ ଭୋଜି ଖାଇବାକୁ। ମୁଁ ଆମ ଘରେ ତ ମା ଝିଅ ଦି ଜଣ ଖାଇବା। ମୁଁ ତାକୁ ଡାକିଲି ମୁ କହିଲି ଝିଅ ଆସୁନୁ ଖାଇବୁ। ନା ନା ମୁଁ ଖାଇବି ନେଇଁ। ଚିକେନ ଥିଲା ଏ ନା ଅଣ୍ଡା ନଗେଇ ଚିକେନ ନଗେଇ ଖାଇମିନି। ସେଠୁ ଆଉ ଖାଇଲାନେଇ ଡାକି ଡାକି ଆଉ ନ ଖାଇଲା ମୁଁ ଭାତ ଆଣିଥିଲି ଘୁରିଦେଲି। ସେଠୁ ଖୁସିିକି ଅଣ୍ଡା ଦେଲି ଖୁସି ତାର ଅଣ୍ଡା ଖାଇଦେଲା। ମୋର ମାଛ ବିହନ ଆଉ ମାଛ ଥିଲା ମୁଁ ସେଇଆକୁ ଲଗେଇକି ଖାଇଲି।
ଭଲ ଖାଇବା ଖାଉଚ ଆଉ। ଆମର ସେମତି ଆଜି ମାଛ ବି ହେଇଥିଲା ଆଜି। ସରି ଯୋଉ କାଲି ହେଇଥିଲା ମାଛ।
ହଁ। ହଁ।
ଆଉ କାଲି ହେଇଥିଲା। ହଁ ଆମ ଛୁଇନ ସକାଳୁ ତାର ମାଛ ପଖାଳ ଭାତ ମାଛ ଛ ତାର ଖାଇକି ଗଲା ସ୍କୁଲ। ଆଉ ତାପରେ ତା ଭାଇ ବି ଖାଇଲା। ମ ଘରେ ଆମର ତାପରେ ମାଛ ବେସର କଲେ ସବୁ ଉଉଉଉଉଉ ମମ ସବୁଦିନ ତାଙ୍କର ଖାଇଲେ। ତାପରେ ମୋ ପାଇଁ ହେଇଥିଲା ମୋ ପାଇଁ ଅର୍ଡର କରିଥିଲି ଚିଲି ପନିର ଅର୍ଡର କରିଥିଲି। ମମି ରୁଟି କରୁଥିଲେ ଏମିତି ଆମେ ସବୁ ଖାଇଲୁ। ଖାଇ ପିକି କାଲି ଭଲରେ ଗଲା ଦିନ ଟା। ଆଜି ସେମିତି କରିଥିଲେ ଭାତ ଆଉ ଯୋଉ କଉ ତରକାରୀ କହିଲୁ
ଉମ।
ଭେଣ୍ଡି ଆଳୁ ତରକାରୀ ଆଉ ଶାଗ ଭଜା। ସେମତି ହଁ ଭେଣ୍ଡି ଖାଇଲିିନି।
ଭେଣ୍ଡି ଓହୋ ଆଉ।
ଏମିତି ଆଉ। ଆଉ ସମସ୍ତଙ୍କ ଦେହ ଭଲ ଅଛି ନା?
ହଁ ସମତିଙ୍କ ଦେହ ଭଲ ଅଛି। ଏ ଆଣ୍ଟି ସଉଦା କିଛି ନଥିଲା ଦଲୁ ଯାଇଥିଲା ଏଠିକି ଟଉନ।
ହୁଁ ହୁଁ ଜା
ଏବେ ଆସିଲା। ଆଉ ସକାଳୁ ସଉଦା ପାଇଁ ପଠେଇଲି ଆଉ କେହି ଗଲେନି। ଛୁଆ ତ ସ୍କୁଲ ପଳେଇଥିଲେ ସଉଦା କିଛି ନଥିଲା। ତାପରେ ବାପା ବି ବିଲେରେ ଥିଲେ। ଏଇନା ହେଇ ଆସିଲେ ପଠେଇଲି ସଉଦା ସବୁ ଚୁଡ଼ା ଆଉ ଅଟା ଆଉ ତେଲ ବିସ୍କୁଟ୍ ଝିଅର ଆଉ ଗୁଣ୍ଡି ସବୁ ନେଇକି ଏବେ ଆସିଲେ ହେଠୁ ଝିଅ ହାତରେ ଦେଇନି ଆଣ୍ଟି ପାଖକୁ ମୁଁ କହିଲି ନେଇଜା ଦେଇଦବୁ କରିଥିବ ଆମେ ଖାଇବା ରାତି କି। ଆଉ ରାତିରେ କଣ ଖାଇବୁ ଆଉ ଆଜି ଗୁରୁବାରେ?
ହୁଁ।
ମାନେ ଭାତ ଫାତ ଖାଇବୁନୁ ନା। ସେମାନେ ଆଣ୍ଟି ଆରିକା ଚୁଡ଼ା ଖାଇ ରହିଯିବେ ମୁଁ ତ ମାନେ ଚୁଡ଼ା ଖାଇବିନି। ଆଉ ମୁଁ ଖାଇବିନି କି ଚୁଗୁ ବି ଖାଇବନି।
ମୋ ମାମା ପା
ଆଉ ଆଡୁ ସିଆଡୁ କଣ ହ୍ୟାଲୋ। ଆଉ ଏମିତି।
ଆଉ ସବୁ ଭଲ ନା ଆଉ ସମସ୍ତେ କଣ କରୁଛନ୍ତି?
ଆ ଆ ସେ ସାନ ତାର ରୋଷେଇ କରୁଛି। ମା ବାପା ପିଢାରେ ବସିଛନ୍ତି। ଆଉ ଦିଲୁ ବାବା ଯାଇଛି ଇଁ ପକାସ ଦୋକାନୁ ଗଲା। ଆଉ ଚୁ ଚୁଗୁଲି ତାର ବସିକି ହଁ ଏବେ ମୁଁ ଲିଜା ହଁ ଲିଜାଠୁ ଉ ମତେ ଫୋନ କରିଥିଲା ହେଲା। ମୁଁ ଲିଜା ସାଙ୍ଗରେ କଥା ହଉଥିଲି। ସେତିକି ବେଳେ ମାନେ ପଇସା ଦେ ପଇସା ଦେ ଏମିତି ହେଲା ଯେ ମୋତେ ଆଉ । ସେ ଉଠେଇଥିଲାନି ମୁଁ ଭଙ୍ଗ ଭଳିଆ ମୁଁ ତାକୁ ମାରିମି ବୋଲି କି
ହୁଁ ଆମେ ଏବେ ସବୁ ଉପର ରୁମ ରେ ପଢୁଛୁ। ଚୁଇନା ଆମର ପାଠ ପଢୁଛି ମୁଁ ତାକୁ ପା ଠ କହିଦେଉଛି ଆଉ ଆରାଧ୍ୟା ମାମା ସେଇଠି ରୋଷେଇ କରୁଛନ୍ତି ଆମ ଉପରର ହଲରେ ସବୁ ପଢୁଚି ଆଉ।
ହୁଁ ଏ ଛୁଆ ଟା କଣ କରୁଛି?
ସେ ଛୁଆ ଟା ଯାଇଛି ତା ବାପାଙ୍କ ସହିତ ଯାଇଛି ଷ୍ଟେସନ ଯାଇଛି ତା ଦାଦାଙ୍କୁ ଛାଡିବା ପାଇଁ। ତା ଦାଦାଙ୍କର ଟ୍ରାନ୍ସଫର ହେଇଗଲା ନା ଟାନ୍ସଫର ନୁହେଁଠି ଜବ୍ ଛାଡିକି ସେ ଜବ କରିବେ ମୁମ୍ବାଇରେ ସେ ଯାଇକି ତା ବାବା ଆଉ ତା ଜେଜେଙ୍କ ସହିତ ଛାଡିବାକୁ ଯାଇଚି ତା ବାପାଙ୍କୁ।
ଓହୋ। ସିଏ ଆସିଥିଲେ ଏଠି ଥିଲେ କି?
ଉଁ
ଅ ସିଏ ତା ଦାଦା ଆସିକି ଏଠି ଥିଲେ ହ୍ୟାଲୋ।
ରୁହନ୍ତିନି କି ସିଏ, ତା ଦାଦା, ତା ବାପା, ତା ଜେଜ ସବୁ ମିଶିକି ରୁହନ୍ତି।
ଓହୋ ଆଉ ସେ କଣ ରୋଷେଇ କରୁଚନ୍ତି ଏଇ ରୁଟି କରିଥିବେ ଆଉ।
ହୁଁ ରୁଟି ଆଉ ପୋଟଳ ଭଜା ଆମର ହବ ରୁ ଟି ଆଉ କଣ ପରିବା ତରକାରୀ କଣ ହବ।
ହୁଁ ହଁ। ନା ଆଉ କେକେ କୁଆଡେ ଗଲେ?
କେକେ ହଁ କେକେ ଯାଇଛନ୍ତି ପା ଏ ଠିକି ତାଙ୍କର କାମ ଥିଲା ସେ ଯାଇଛନ୍ତି ଗୋଲେଇ ଛକ ଆଡେ।
ଆଉ ସମିତିଙ୍କର ଦେହ ଭଲ ଅଛି ନା।
ହୁଁ ସମସ୍ତଙ୍କର ଦେହ ଭଲ ଅଛି।
ଅ ହଁ।
ଆଉ କଣ କହ ଆଉ ଆଜି ଟିଉସନ ଯାଉନି ବୋଧୁ
ଏ ରାତିରେ ଯାଉନି ସ ଖାଳୁ ଯାଉଚି।
ଓହୋ ଭଲ ଯୁଆଡୁ ହେଲେ ଗୋଟେ ଟାଇମ୍ ଟିଉସନ ନା କଣ ନ ଦେଖି ପାଠ ପଢିବା ଦରକାର।
ହଁ।
ହୁଁ।
ଆଉ ଏ ଏ ଅ ଆ ଆଉଁ ସିଏ ପଳେଇଲେ ବାପା ମା ତାରି ପାଖେରେ ବସିବେ।
ହୁଁ।
ଆ ଆଉ ମୁଁ ମୋର ଏଇ ଘରେ ଗଡ ପଡ ହଉଛି। ଆଉ ଲାଇନ୍ ତ ଆଜି ନାହିଁ ଭଲ ଲାଗୁନି।
ହୁଁ।
ଆଉ ଦେଖିବା କଣ ହଉଛି।
ହଁ।
ଆଉ
ଆଉ କଣ କୁହ।
ଆଉ ଚୁଇଁ ଚୁଇନ ଭଲ ପଢୁଚି ନା।
ହଁ ଚୁଇନ ତାର ଭଲ ପଢୁଚି ତା ମନ ଦେଇ ତାର ପଢୁଛି। ଆଗ ଅପେକ୍ଷା ଏବେ ତ ଚୁଇନ ବୋହୁତ ବଢିଆ ପଢୁଛି।
ଆଉଁ ଆଉ ସେ ବାମୁଁ ଘରୁକୁ ଯାଇନାଆନ୍ତି। ହାଲୋ ମୁଁ କହିନି ମାମ୍ ମାମୁଁ ଘରୁକୁ ଯାଇନାହାନ୍ତି ସେମାନେ।
ହଁ ମାମୁଁ ଘରୁ ଥରେ ଯାଇକି ଆସିଛନ୍ତି ପା।
ଆଉ ଯୋଉ ବାଦାମ ଦେଇଥିନି ଭାଜିକି ଖାଇଲ ନା।
ବାଦାମ ତୁ ତ ଯେତିକି ଦେଇଥିଲୁ ସେ ତିକି ଆଉ କିଛି କିଛି ଗୋ କାମର ନୁହଁ।
ଏ ଦି ତିନି କିଲ ଦେଇ ଦେଇଥାନ୍ତ ମାମୁଁ ଘରୁକୁ ହଁ। କି କାମରେ ନୁହଁ ବା ମାମୁଁ ଘରୁକୁ ଦି ତିନି କିଲ ଦେଇେ ଦେଇଥାନ୍ତ ଆଉ ତମର ରଖି ବି ଖାଇଥାନ୍ତ।
ସେମତି ରଖିନି। ସେମତି ଅଳ୍ପ ଦିଟା ଦେଇଥିଲୁ ଅଳ୍ପ ଦିଟା ରଖିଥିଲୁ।
ହୁଁ। ଆଉ ଭାଜିଥିଲ ନା।
ଉଁ।
ଆଁ
କଣ?
ଭାଜିଥିଲା ନା।
ହଁ ବାଦାମ ଭାଜିଥିଲୁ ସବୁ ଖାଇସାରଲେଣି ତୋ ଜ୍ବାଇଁ ତ ତାର ଦିନ ରାତି ଚବିଶ ଘଣ୍ଟା ପଡି ଉଠି ପଡି ଉଠି ପଖାଳ ଭାତ ସହିତ ଖାଇବ, ବୁଲି ବୁଲି ଯାହାବି ହେଲେ ପକେଟରେ ଦିଟା ପସେଇଥିବ। ହ୍ୟାଲୋ, ହଁ ତାର ଯାହା ବି ହେଲେ ଏମତି ତାର ଖାଇ ଚାଲିବ, ଆଉ କଣ କହ।